ହଁ ମ୍ୟାଡ଼ାମ ନମସ୍କାର। ଆ
ଆଉ ଭଲ ଅଛ? ଛନ୍ତି? ଆଛା ଆଉ କଣ କରୁଚନ୍ତି? ଏଇଠି ବସିଥିଲି ଆଉ । ଖିଆ ପିଆ କାମ ସଇଲାଣି ନା?
ହଁ ହଁ ସରିଲାଣି।।
କି ଆପଣଙ୍କ ଆଡେ?
ନାଁ ତ ମେଘ ଉଠେଇନି।
ଓହୋ।
ଆପଣଙ୍କର ଉଠେଇଚି?
ନାଇଁ ମେଘୁଆ ପାଗ ତ ଅଛି। ଖରା ହେଇନି ଆଉ। ସେମିତି ସକାଳୁ ରହିଚି ମେଘ ପାଗ।
ଆଜ୍ଞା। ହୁଁ ହୁଁ ହୁଁ।
କଣ ଆଜି ଖିଆପିଆ କଲେ?
ଆଜି ହେଇଥିଲା ଭାତ, ଛୁଇଁ, ଆଳୁ ତରକାରୀ, ଡାଲମା। ତରକାରୀ ନୁହଁ ଏ ଯୋଉଁ କଣ ଅ ଝୋଳ ରଖି ଯଉଁ ନସନସିଆ ଆଉ ଆମ୍ବ, ମିକ୍ସ ଆଉ ପାମ୍ପ ମ୍ୱ ଶାଗ ଭଜା। ଆ ସବୁ ହେଇଥିଲା। ହଁ।
ଭାବୁଥିଲି ଚାଲୁନାନ୍ତି ଯିବା ଟିକେ କୁଆଡେ ବୁଲାବୁଲି କରିକି ଆସନ୍ତେ।
କୁଆଡେ କହୁନାହାନ୍ତି?
ଏଇ ମୁଁ କହୁଥିଲି କି କୁଆଡେ ଗଲେ ଏଇନା ଭଲ ହବଏଇ କ୍ଲାଇମେଟରେ? ଏଇ ପାଖ ଆଖ ନୁହଁ, ମୁଁ ମାନେ ଚି ଚିନ୍ତା କରୁଚି ଆଉଟ ଅଫ୍ ଓଡିଶା କୁଆଡେ ଯିଆ ପାଇଁ।
ହଁ କୁ ଉ ଆପଣଙ୍କୁ କୋଉଠିକି ଯିବାକୁ ଇଛା ଅଛି?
ମୋର ଟିକେ ଇଚ୍ଛା ଅଛି ଯାଇକିରି ସବୁ ଆମର ଯଉ ନାହାନ୍ତି ଜ୍ୟୋତିର୍ଲିଙ୍ଗ ସବୁ ଜ୍ୟୋ ତିର୍ଲିଙ୍ଗି ଦେଖିବାକୁ, ଯେମିତି କେଦାରନାଥ ହେଲେ ସେଠି ଆହୁରି ବି ବହୁତ ବହୁତ ଜୋତିର୍ଲିଙ୍ଗ ଅଛି। ନ୍ତି। ଯାହା ବିଷୟରେ ଆମେ ଜାଣିନେ। ଆଉ ସେଇ ସବୁ ଗୋଟିକି ଟିକେ ଦେଖିବାକୁ ଇଚ୍ଛା ଅଛି। ତ ଆପଣଙ୍କ ଇଏରେ କିଛି ଅଛି କି ନଜରରେ କେମତି କଣ ଯାଇହବ? ଟୁରିଷ୍ଟରେ ନା ପର୍ସନାଲି
ହଁ ଟୁରିଷ୍ଟ ତ ମୋର ଚିହ୍ନା ଅଛନ୍ତି। ଟୁରିଷ୍ଟ ଇଏ ରେ। ପ୍ଲସ ଆମେ ଯଦି ସେମିତିରେ ବି ଯିବା ବି ଯାଇପାରିବା, କିନ୍ତୁ ଟୁରିଷ୍ଟରେ ଗଲେ ଆମର କଣ ନା ସେଟା ଗୋଟେ ବଜେଟରେ ମାନେ
ରହିବା ଖାଇବା। ଆଉ ଯଉ ଗାଡି କରିକି ବୁଲିବାଟ ସେଟା ହେଇଯିବ। ଆଉ ନିଜେ ଗଲେ ତ ମୁ ସବୁ ମେନେଜ ଏଇଠୁ ହୋଟେଲ ଆଗେ ଦେଖିବାକୁ ପଡିବ। ଅ ରହିବା ପାଇଁ ଆଉ କେତେ ଦିନ ପାଇଁ ଯିବା ସେଟା ଟିକେ ଟିକେଟ୍ କରିବାକୁ ପଡ଼ିବ ଆସିବା ଟିକେଟ ଟା ଫାଇନାଲ୍ କରିବାକୁ ପଡ଼ିବ।
ଆଜ୍ଞା।
ସେ ସବୁ ଜାଗା ପାଇଁ ଏ ଯଉ ସାଙ୍ଗସାଥି ହେଇକି ଟୁରିଷ୍ଟରେ ଯାଆନ୍ତି।
ଆଜ୍ଞା ଓହୋ। ସେଇଥିପାଇଁ ସେଇଟା ସବୁଠୁ ଭଲ ହବ ଆଉ ତମେ ଯିବା ଆସିବା କୋଉଠି ରହିବା ତାପରେ ଗୋଟେ ଜାଗାକୁ ଯିବା ମାନେ ସେ ଠିକାର ସବ ଜାଗା ବି ସେମାନେ ନେଇ ବୁଲେଇବେ। ହଁ ଆମେ ଜାଣିିନଥିବା ନା? ସେଠି କଣ କଣ ସବୁ ଅଛି କିନ୍ତୁ ଟ୍ରାଭେଲର ମାନେ ଜାଣିଥିବେ କୋଉଠି କଣ ଅଛି। ଆଜ୍ଞା ଆଜ୍ଞା ଆଜ୍ଞା। ହଁ ହଁ ହଁ।
ଟିକେ ଗାଡି ଆମୁକୁ କଣ ଇନ୍ଚାର୍ଜ କରିବ? କଉ ସେଠି ଅବଶ୍ୟ ଅଛନ୍ତି ଟୁରିଷ୍ଟ ଗାଇଡି ଅ ଅଛନ୍ତି। କିନ୍ତୁ ସିଏ ତମକୁ କଣ ପଇସା ମାଗିବେ, କେତେ କଣ କହିବେ? ତ ତା ଠୁ ଭଲ ହୁଅନ୍ତା ଏଇଠୁ ବ-ବ-ବାଛିିକିରି ଟିକେ ଯାଆନ୍ତେ। ବୁଝିଗଲା। ଆଉ କଣ ଆପଣ କହୁଚନ୍ତି? କୁହନ୍ତୁ।
ହଁ କରୁନାହାନ୍ତି, ଯିବା ପାଇଁ ମୋର ହଁ କରିବା। ଦେଖିବା ମତେ ଟିକେ ଆଗରୁ ଜଣେଇଲେ ମୋର ଯିଏ ଚିହ୍ନା ପର୍ଚ ଅଛନ୍ତି ହଁ ଓ
ସୁବିଧା ହବ ଆପଣଙ୍କର ପରୀକ୍ଷା ପରୀକ୍ଷା କେତବେଳେ ସରିଯାଇଥିବ। ଅ ସେଇଟା କହିବେ ଆଉ ସେତେବେଳେ ମିତି ଯାଇକି ବୁଲିକି ଆ ବଶୀ ହବ ସେଇ ପ୍ଲାନ୍ ଟା କରିବା ଆଉ। ମତେ ଲାଗୁଚି ଏବେ ତ ଛୁଟି ସରିଲା, ଏବେ ଆଉ ଯାଇ ହେବନି। ଆସୁଚି ଆଗକୁ ଦଶରା ବେଳକୁ ଆ ସେତିକିିବେଳେ ଆପଣ ହଁ ବୁଝାବୁଝି କରିଦେଇଥିବି। ତାହେଲେ ଛୁଟି ମିଳିବ ନା।
ଆଜ୍ଞା।
ଆଉ ଆମର ବା
ଆଜ୍ଞା। ମତେ ଟିକେ ମଟନ କଙ୍କଡା ବେଶୀ ଭଲ ଲାଗେ।
ଆଚ୍ଛା କୋଉ କଙ୍କଡା? ଭଲ ଲାଗେ ସେ ବଡ ବଡ କଙ୍କଡା ନା ଛୋଟ କଙ୍କଡା ଯୋଉ ମାଣ୍ଡୁଆ କଙ୍କଡା ନାଲିଆ ନାଲିଆ ସେଇଟା ନା ଛୋଟ ସ ସେଇଥିରେ କଣ
ନା ଛୋଟ କଙ୍କଡାରେ କିଛି ଲାଭ୍ ନାହିଁ ଖାଇକି, ଆଜ୍ଞା ଆଜ୍ଞା କିନ୍ତ ବଡ ବଡ କଙ୍କଡା ମତେ ଟିକେ ଭଲ ଲାଗେ, ହଁ ହଁ ମୁଁ ସବୁ ଚୋବେଇ ଗୁଣ୍ଡ।
ମଟନ କଙ୍କଡ଼ା ଏସ୍। ଘରେ ବସ।
ଆଜ୍ଞା।
ମୋ ସ୍ଵାମୀ କିନ୍ତୁ କଙ୍କଡା ଖାଇପାରନ୍ତିନି, ସେ କଙ୍କଡା ଘୃଣା କରନ୍ତି ଆଉ ସାଇଡରେ ବସି ଖାଇଲେ ବି ଖାଇବେନି, କିନ୍ତୁ କଙ୍କଡ଼ା ଝୋଳଟାକୁ ହାପୁଡି ଦେବେ। ହେଲା, ଆ ଆଉ ମୁଁ କିନ୍ତୁ ପୁରା ଧୂଆଁ କରିଦେବି ଟେଷ୍ଟି ଲାଗେ ହଁ, ଆଉ ମୁଁ ପୁରା ଧୂଆଁ କରିଦେବି ଚୋବେଇକି। ଏଇତା ଇତ ଫିତ। ଇଏ ଆଉ ତା ଭିତର ମଝିଟା ଗୋଡଟା, ବୁଝିଲେ ମତେ ସେ ଯୋଉ ଗୋଡ ମଝି ଗୋଡଟା ମତେ ବେଶୀ ବଢିଆ ଲାଗେ ଆଉ, ଚୁଚୁମିକି ସୋଷାଡିକି ଖାଇବାକୁ ଆଉ ଆଜ୍ଞା, ଆଉ ବଡ ବଡ ଚୁଙ୍ଗୁଡି ବି ଭଲ ଲାଗେ। ଆଉ ଏଇୟା ଆଉ। ଆପଣ ମଟନ ବିରିୟାନୀ କେବେ ବନେଇଛନ୍ତି ଘରେ?
ବନେଇନି, ବାହାରେ ଖାଇଛି ମତେ ମଟନ୍ ବିରିୟାନୀ‌ ଭଲ ଲାଗେ ଖାଇବାକୁ।
ହୁଁ। କେବେ କିନ୍ତୁ ନିଜେ ବନେଇନାହାନ୍ତି ନା? ଥରେ କେବେ ନିଜେ ବନଉନାହାନ୍ତି ଆମକୁ ଡାକୁନାହାନ୍ତି? ନାଇଁ ମଁ କିଣିକି କଣ ଆପଣ ଏତେ ସବୁ ଆଇଟମ ବନଉଛନ୍ତି ଭଲ ଲାଗୁଛି। ଆଉ ଥରେ ଟେଷ୍ଟଟା କରିବ ମିଶିକି ଟିକେ ସାଥ୍ ହେଇକି ଆମେ ବନେଇବା, ଉଁ କାମ କରିବାକୁ ତ ପଡିବ। ଖାଇବା ଭଲ ଜିନିଷ ଖାଇବା ଆଉ ବହୁତ୍ କୁଆଣ୍ଟିଟି ର ଖାଇବା ମାନେ ନା କିଣିକି ଆଣି ଅଳ୍ପ କୁଆଣ୍ଟିଟି ର ଖାଇବେ ପିସ ଜମା ଦି ତିନି ପିସ୍ ବାହାରୁଥିବ ଆଉ କଣ ସପିସେଣ୍ଟ ମଟନ ଦଉଛନ୍ତି କି? ନିହାତୀ ଚାରି ପାଞ୍ଚ ପିସ୍ ତ ଥିବ ନା ନାଇଁ ଆପଣ ଫୁଲ୍ ପ୍ଲେଟ ଆଣି ପାଞ୍ଚଶହ କି ଛଅଶହ ପଡ଼ଛି । ଆ ସେତେରେ ରେ ଜମା ତିନି ପିସି ସେ ପୁଣି ହାଡ଼ ଫାଡ଼ ଥିବ । ଭଲ ପିସ୍ ନଥିବ ତ ଘରେ ବନେଇଲେ ଚାରି ପାଞ୍ଚ ପିସ୍ ପୁରା ଯେତିକି ରାଇସ ନବା । ବା ମ ମାନେ ବାମ ନ । ପିଶ ଗୁଡା ବି ସେତିକି ଥିବ । ହେଲା ହଁ ମୁଁ କରିବି ତ ମୁଁ ବା କହୁଛି ମୁ ଶା ଆମେ ମିଶିକି ହଁ । ଆମେ ମିଶିକିରି ଏତେ କଥା ବନଉଛ ଚୁଙ୍ଗୁଡି ବନେଇଲେ ମଟନ କରିକି ଖାଇଲେ । ଆଉ ଆଉ ତ ସବୁ ଜିନିଷ ଖାଇଲେଣି ଆଉ ଥରେ ମଟନ ବିରିୟାନୀ ଚାଲନ୍ତୁ । ବନେଇବା । ଆଉ ବୁଝିଲେ ଆଉ ଜମା ହାଡ ପଇସ ରଖି ଖାଲି ମାଂସ ମାଂସ ପିଇସି ଆଉ ବିରିୟାନୀ ଟା ପୁରା ପଲଉ ଭଳିଆ ଯେମିତି ମାନେ ନରମ ହେଇଥିବ ଭଲ ଲାଗିବ ଖାଇବା ପାଇଁ ମସଲା ଟା ପୁରା ମିଶିଥିବ ।
ଆଜ୍ଞା ହଉ ଖାଇଦିଅନ୍ତୁ ଏତେ କଥା କହିଲେଣି ମନେ ମନେ ଖାଇଦିଅନ୍ତୁ ।
ଖାଇଲେ କଣ ହବ । ଆପଣ କରିବେ ନା ଆପଣ ଭଲ କରନ୍ତି ରୋଷେଇ ନା ଆଉ ସେଥିପାଇଁ କହୁଛି ଥରେ କରନ୍ତୁ । ହଁ ହଁ ଆଉ କି କଥା ଆମେ ଖାଇନୁ ଚୁଙ୍ଗୁଡି ତକାରି ଏବେ ରିସେଣ୍ଟ କରିଥିଲେ ଖାଇଥିଲି । ଆଉ ମଟନ ତରକାରୀ ତ କରିକି ଦେଲେଣି । କେତେ ଥର । କେତଥର ଖାଇଲିଣି ମୁଁ ସେଥିପାଇଁ କକହୁଛି ବିରିୟାନି ଟା ଥରେ ଟ୍ରାଏ କଲେ । କେମତିଆ ଲାଗୁଛି କଣ ଦେଖନ୍ତେ । ମୁଁ ସବୁ ସାହାଯ୍ୟ କରିଦେବି ଯୋଗାଡ ଯୋଗାଡ ଯନ୍ତ୍ର କରିଦେବି । ହଁ । ମୁଁ ଆପଣଙ୍କ ସବୁ ଯୋଗାଡ଼ କରିଦେବି ଆପଣ । କରିବେ ଖାଇବା ଆଉ ।
ଆଜ୍ଞା ।
ହଁ ଆଉ କଣ କାମ ମଟନ ତ ମ୍ୟାରିନେଟ ହେଲା। ରହିଲା ସିଝିଲା।
ମୋ ପାଖରେ କେହି ଠିଆ ହେବେନି।
ଆଁ ନାଇ ନାଇଁ ସଜାଡି ସଜୁଡ଼ି ଦେଇଦବାକୁ ପଡିବ।
ଦେଇ ଦେଇ ପଳେଇବେ ।କାହିଁ କହିଲି କାଲି ମୁଁ ଚା କରୁଥିଲି ମୋ ମୁଣ୍ଡ ଟା ଏମିତି ଖରାପ କଲେ ଆସି ସମସ୍ତେ ଠିଆ ହେଇକି ସେ ଚା ଢାଲିଦେଲି ମୁଁ।
ହଁ ଟିକେ ରୋଷେଇ ପାଖରେ ଟିକେ ଲୋକ ବାକ ଦରକାର ନାହାନ୍ତି ଆଉ।
ହଁ ମତେ ଟିକେ ଏକା ପରିବା ପସନ୍ଦ।
ଆଚ୍ଛା। ଆପଣ ସେଥିପାଇଁ କଣ କରିବେ ଆଉ ଯ ଯିବେ ରୋଷେଇ ଘରକୁ ମନା କରିଦେବେ। ନହେଲେ ଭିତରୁ କବା ଦେଇଦେବେ।
କବାଡ ବା ନାଇଁ କଣ କରିବେ।
ଦେବେ ଯା ଏଠୁ ଯା ମୁ ରୋଶେଇ କରୁଛି ।ନ ହେଲ ଢାଳି ଦେବୀ ବିନ୍ସି ଦେବୀ ନ ହେଲେ ନିଆଁ ଲଗଇଦେବି ହ କହିଦେବେ ମୁଁ ଯାଉଛି। ମୋ ପଛେ ପଛେ ଟିକେ ରୋଷଇ ଘରକୁ ଆସିବନି। ଆଉ ଯଦି ଆସିବ ମୁଁ ତମ ପାଖରେ ଢାଳିଦେବି ନହେଲେ ନିଆଁ ଲଗେଇଦେବି।ହଁ ଆପଣ ମାନେ ଆପଣ ଟିକେ ଅନ୍ୟ ମନସ୍କାଉଛନ୍ତି ସେମାନଙ୍କ ଗପରେ ଆଉ। ହଁ ଗପ ଶୁଣି ଶୁଣିକି। ହଁ।
କିଏ କହୁଛି କିଏ କହିଲା କ୍ଷୀର ଅଧିକା ଦେ। କିଏ କହୁଛି କ୍ଷୀର କମ ଦେ ।କିଏ କହିଲା ଇ ପିଇବ ।ସେ କହିଲେ ସିଏ ପିଇବନି। ମୁଣ୍ଡ ଏମିତି ଖରାପ କଲେ ଆଉ ଖରାପ ହବନି ଜିନିଷ ଟା।ହଁ କଣ କରିବି ମୋ ମନ କଥା ଟା ମୋ ହାତ ଜାଣିଦେଲା ଆଉ ଫୋପାଡି ଢାଳିଦେଲି ଚାହା ଟା ଆଉ।
ଆପଣ ସେୟଆ କରିବେ ଯ ରୋଷ ସେ ଘକୁ ଯିବେ କିବେ ନାଇଁ ମତେ ଡିଷ୍ଟର୍ବ କରନି। ଆଉ ହଁ। କହିଦେବେ କି ଆବାଜ ନିଚେ ଦୋ କଦମ ପିଛେ।
ଆଜ୍ଞା।
ହଁ ସେ କହିଦେଇକି ଯିବେ ଆଉ କେହି ଆସିବେନି ଆଉ।
ଆଜ୍ଞା ଆଜ୍ଞା ଶୁଣିଲେ ହେଲା ଆଉ।
କହିଲେ ଏବେ କଣ କହିଲେ।
ମୁଁ କିଛି ଟିକେ କହିପାରନି ମୁଁ ଆପଣଙ୍କୁ କହିବି ପଛରେ ଆଉ ଆଗ କଣ କୁହନ୍ତୁ।ନା ନା ମୁଁଉ ସେସବୁ ଜିନିଷ କହିପାରିବିନି। ମୁଁ ସେଇଗୁଡା ତ କହିପାରେ ନାଉ ମୋର ଅଲଗା କିଛି ଅଛି କହିବାର।
ଆଚ୍ଛା ହଉ ତାହେଲେ ଆପଣ ସେଇା କହିଦେବେ। ଏ ହଉ ଫୋନରେ ନ କୁହନ୍ତୁ। ଆସିବେ ଯେତେବେଳେ କାନରେ କହିଦେବେ ଆଉ।ହୁଁ ହଁ ଏକ କଥା ସମସ୍ତେ କି କଡେ ପଳେଇବେ କିିଲା ହେଇକରି ଆଉ ହଉ। ତାପରେପଣ ମାଇ ଚା ପାଣି ସବୁ ପାଖରେ ଦେବେ ଆଉ।
ହଁ କେଇ ଦେବି ନା ହଉ କଣ କୁହନ୍ତୁ।
ଆ ଘରେ ଭର୍ତ୍ତି ହେଇଯିବ ଯେତେବେଳେ ରୋଷେଇ କରିବାକୁ ଆପଣଙ୍କୁ କହିବେ ଆପଣ ତ ପା କିର୍ତିିଲଳା ହେଇଯିବ ହେଟି।
ହଁ ମୁଁ କହିବି ମୋ ରୋଷେଇ ପାକୁ କିଏ ଆସନି ମୁଁ ଏ ଗୋଠୁ ଗପୁଛି ସେଇଠି ଶୁଣଅ।
ଯଉ ଡାଲିରେ ଲୁଣ ପକେଇବା କଥା ଚିନି ପକେଇ ଦେଇଥିବେ
ହଁ ମୁଁ ତ ଏମିତି ତ ଭୁଲି ବାଲି ଯିବି ସବୁ ତାପରେ କହିବି ଏମିତି କାଇଁ କଲ ମୁଁ କହିବି ମୋ ସାଙ୍ଗରେ କାଇଁ ଗପୁଥିଲ ମୁଁ ହଁ ମତେ ଛାଡିଲ ମାନେ ଛାଡ଼ିଦେଇଥାନ୍ତ।
କରିବାକୁ ଯିବ ମୁଁ ମୋଉନବର୍ତ କରିଛି। ବୁଝିଲେ କଇବେ ମୁଁ ମୌନବର୍ତ କରିଛିି ନା ଗପ୍ ପିବି ନା ଗପେଇ ପାରିବି ନା ଶୁଣିପାରିବି ତ ମୋ କାନ ଶୁଣିଲେ ବି ମୋ ବ୍ରେନ୍ କାମ କରୁନି।
ଆଜ୍ଞା ଆଉ ଯଦି ତମେ ଗୋଟେ ଜିନିଷ ଟା କରୁଥିବ ତିନି ଜଣଙ୍କର ତିନିଟା ଓପିନିୟନ ଶୁଣିବା ପାଗଳ ହେ
ହଁ ହଁ ହଁ ହଁ କଣ ଗୋଟେ ମାଇଣ୍ଡ ରେ ଚାଲିଥିବ କୋଉ ପ୍ରୋସ୍ ତ ସେ କଣ କରି ସାଡ଼ୁ ଡିସ୍ଟ୍ରା୍କ୍ ସବୁ ନା ମାଇଣ୍ଡି ଟା ୟାଡେ ପଳେଇବ ଆ କଥା ଶୁଣିବି ତା କଥା ଶୁିଣିବି ତା କଥା ଶୁଣିବି
ହଁ ମୁଁ ତ ଆମ ଘରେ ଥିଲାବେଳେ ମୁଁ ତ ଆମ ଘରେ ଥିଲାବେଳେ କଚି କାଚି ଫୋପାଡି ଦେଇକି ପଳେଇବି କିଛି କରିବିନି କିନ୍ତୁ ଆଉ କାହା ଘରକୁ ଗଲେ ଆଉ କଣ କରିବି ଖରାପ ହେଇଯାଏ ଏମତି ଆଉ ହୁଁ।
ନାଇଁ ଆବଜର୍ଭ କରିପାରୁନି ମାନେ ବ୍ରେନ୍ ଯେଉଁ ଅଛି ସବୁ ଶିର ପ୍ରଶୀର ସେ ଗୋଟାଏ କଥା ଗୋଟେ ଟାଇମ୍ ରେ ଗୋ ଗୋଟେ କଥା ଶୁଣିବ ଗୋଟେ ଟାଇମ୍ ରେ ପାଞ୍ଚଟା କଥା ଶୁଣିଲେ ଆପଣ ଘାବରେଇ ଯାଉଛନ୍ତି।
ଆଜ୍ଞା ହଉ ଆପଣଙ୍କ ସହିତ କଥା ହଇ ଭଲ ଲାଗିଲା ପରେ କେବେ କଥା ହବା ଆଜ୍ଞା।